ତାପରେ
ହଁ ହଁ।
ଆଉ ତମେ ଟିକେ ଜୋରରେ କଥା କହିବ କାରଣ ମତେ ଟିକେ ଶୁଭୁନି ତ। ଏଇ କାନ ଦୋସ ହଁ ହଁ ଆଉ କଣ କରୁଚ?
ଏଇ ବସିଥିଲି ତମେ କଣ କରୁଚ?
ମୁଁ ଏଇ ଛାତ ଉପରେ ମୋର ସବୁବେଳେ ଛାତ ଉପରେ ବୁଲିବାଟା ଅଭ୍ୟାସ।
ଛାତ ଉପରେ ଭଲ ମାନେ ମତେ ବି ଭଲ ଲାଗେ ଛାତ ଉପରେ ବୁଲିବାକୁ ମେନଲି ଚାରିଟା ବେଳେ ବୁଲିବାକୁ ବେଶୀ। ଭଲ ଲାଗେ।
ମତ୍ର ଆମ ଘରେ ଆଗରେ ପାର୍କ ଗୋଟେ ଅଛି ତ ମତେ ସେ ପାର୍କ ସେଟେ ଚାଲିବାକୁ ଭଲ ଲାଗେ ଏବେ ମୁଁ ଚାଲୁନି ସେଇଟା ଅଲଗା କଥା କିନ୍ତୁ ମତେ ଚାଲିଲାକୁ ବୋହୁତ ଭଲ ଲାଗେ।
ଏଇ ଯୋଉ ଭାସ୍କରେଶ୍ଵର ପାର୍କ ନା?
ହଁ ହଁ।
ଆଉ ଉଠିଲେ କେତେବେଳେ?
ମୁଁ ଉଠିଲି ଉଠିଲିିନି କେତେଟା ବେଳେ ମୋର ମନ ପଡୂନି ଠିକ୍ ସେ। ହୁଁ ହୁଁ ସକାଳ କଥା ଟିକେ ଭୁଲିଯାଏ ଜଲ୍ଦି ରୁହ ମୁଁ କୋହୁଛି କେତେବେଳେ ଉଠିଲି। ମୁଁ ଆମ ସାତଟାରେ ଉଠିଲି ସାତଟାରେ ଉଠିଲି ଭାବିଲି ଯେ ଚାରିଟାରେ ଉଠିଲା ଭଳିଆ। କାରଣନ ମୋ ବାବାଙ୍କୁ କାରଣନ ବାବାଙ୍କୁ କହିଥିଲେ ବାବା ମତେ ସାଢେ ପାଞ୍ଚଟାରେ ଉଠେଇଦବ ଉଠିଲେ ପଢିବି ଟିକେ ତ ବାବା ଆଉ ଉଠେଇନାହାନ୍ତି ଏକେରେ ପେଟ ଟିକେ କାଟୁଚି ଯୋଉରେ ମୋର ଦେହ ଭଲ ନାହିଁ ତ। ତା ସତି ପାଇଁ ବାବା ବାବା ଉଠେଇଲିନି ବାବା ଏଇନା ଉଠେଇଲା କି ମୁଁ କହିଲି କଣ ଏତେ ଉଠଉଛ ପାଠ ନାଇ ଆଜି ପାଠ ପଢିବିନି ଭଲ ଲାଗୁ ମତେ ତାପରେ ଦେଖିଲା ଆଟଟା ମାମା ଆସିକି ଫ୍ୟାନ୍ ବନ୍ଦ କରିଦେଲା। ତା ଫ୍ୟାନ୍ ବନ୍ଦ କଲା ଅଟମେଟୀକ୍ ଉଠିକି ଫ୍ରେଶ ହେଇକି ଆସିକି ବସିଛି ଆଉ।
ଏ ଘରେ ମାନେ ମାମା ମାନଙ୍କର ଗୋଟେ ବଢିଆ ଟେକ୍ନିକ ମାନେ ଉଠେଇବାର ଥିଲେ ଗରମ ଦିନେ ଫ୍ୟାନ ବନ୍ଦ କରିଦେବେ।
ହଁ ଶୀତ ଦିନେ କମ୍ବଳ କାଢିଦେବେ।
ହଁ ଶୀତ ଦିନେ କମଳ କଢିଦେବେ ଗରମ ଦିନେ କ ଫ୍ୟାନ ବନ୍ଦ ମଲଗେଇବେ ଫ୍ୟାନ ବନ୍ଦ କରିଦେବେ।
ଅ ଆମେ ବି ଅ ହଁ ନାଇ ଖାଇନି ପଇଡ ପାଣି ପିଇଥିଲି।
ହ ଭଲ ସେଟା ପେଟ ଥଣ୍ଡା ଖରାଦିନ ପାଇଁ ଭଲ।
ହୁଁ।
ହଁ ଆଉ ଯୋଉ ଖାଇବେ କେତବେଳେ?
ହୁଁ। ଖାଇବି ମାମା, ମାମା ରୋଷେଇ କଲେ ଖାଇବି ଆଉ।
ଆପଣଙ୍କୁ ରୋଷେଇ ଆସିଚି ନା ଶିଖି ନାହାନ୍ତି?
ହଁ ଶିଖିଚି, ରୋଷେଇ ଫେରେ ଶିଖିବେନି ଜଳଖିଆ ଆଇଟମ୍ ବଗରା ବନେଇଦିଏ। ଆଉ ଭାତ ତ ଭାତ ଉଜାଣି ବସେଇଦେବି ଗାଳି ପାରିବିନି।
ହଁ ମୁଁ ଭାତ ଟା ହେମିତି ଶିଖିନି ଡାଲି ଟା ବି ସେମିତି କେବେ କରିନି ନଏଲେ ଏମତି ତରକାରୀ ହରିକା କରିଦିଏ।
ଡାଲିରେ କଣ କଷ୍ଟ ଦେଖେ, ଦେଖ ଯୋଉ ଡାଲି ପାଣି ଟିକେ ଟମାଟୋ ଅ ପକେଇକି ତାକୁ ସିଝେଇ ଦବ। ସିଜେଇ ଦବା ପରେ, ଶଇଲା ତାପରେ ଜିରା ଆଉ ଲଙ୍କା ଦ ଯୋଉ ତାପରେ ଛୁଙ୍କ କରା ହବ ଆଉ କରିନି କେବେ। କରିନି କିନ୍ତୁ କହିଦେଲି।
ହଁ ଏଇଟା ମୁଁ ବି କେବେ କରିନି ମାନେ ମୁଁ ସେମତି କେବେ ଭାତ ଡାଲି ଭାତ ଭାତ ଜାଣିନି ଡାଲି ଟା ବି ମୁଁ ଏମତି କେବେ କରିନି ଗୋଟେ ଶିଖିଛି ଜାଣିଛି ଦେଖିଆ।
ହଁ
ଭାତ ଡାଲି ସବୁବେଳେ ହେଲେ ମାମା ବସେଇଦିଏ ତରକାରୀ ଏକା ମୁଁ କରିଦିଏ।
ତରକାରି କୋଉ ତରକାରି ଜାଣିଛନ୍ତି ଆପଣ।
ତକାରୀ ମୁଁ ଜାଣିଚି ଚିକେନ କରିଚି ତାପରେ ଏମିତି ଭେଜ ବି ପୋଟୁଳ କୋବି ଏଉଡା ସବୁ କରିଚି ଭଜା ବି ଆସିବ ଏମିତି ଆଉ।
ହେଲାନା ମୁଁ ଶୁଣିଥିଲି କି ଆପଣ ଗୋଟେ ଶ୍ରୀଲକ୍ଷ୍ମୀ ଘରେ ଗୋଟେ ଫିଷ୍ଟି କରିଥିଲେ ତା ସବୁ ମିଶି ଶିକି ରୋଷେଇବାସ କରିଥିଲେ।
ହଁ ହଁ ହଁ ହଁ ହଁ ଚିକେନ କରିଥିଲେ ହଁ।
ହଁ ସେଠି ମୋ ଗୋଟେ ସାଙ୍ଗଟେ ଥିଲା ତ ସେ କହୁଥିଲା।
କିଏ ତା ନା କଣ?
ତନୁସା
ହଁ ହଁ ତନୁ ଆସିଥିଲା ହଁ ହଁ ତନୁସା ସିଏ ହିଁ ବେଶୀ ବେଶୀ ଭଲରେ କରିଥିଲା। ମାନେ ସେଦିନ କହିବାକୁ ଗଲେ ସିଏ ହିଁ କରିଥିଲା ପୁରା। ମାନେ ମୁଁ ଏମିତି କରେ ବୋଲି ସେଦିନ କରିନଥିଲି ସିଏ ପୁରା ବଢିଆ କରିଥିଲା ତର୍କାରୀ
ହୁଁ ଆଉ ଚିକେନ ପୁରୀ ସେଇଟା ମୋ ଭା ଭାଗ୍ୟରେ ନାହିଁ।
ଏବେ ତ ଅବଶ୍ୟ ମାନେ ଯୋଉ ଖରା ମାନେ ମତେ ଡଏ ବି ପୁରୀ ଯିବାକୁ ହେଲେ ମାନେ ମରିବା ସହ ଲଢିକି ଯିବାକୁ ପଡିବ କହିବାକୁ ଗଲେ। ଏତେ ଗହଳି।
ଗହଳି ତ ମୁଁ ତ ଯାଇନି ପା କେତେ ଦଶ ବର୍ଷ ହବ ମୁଁ ପୁରୀ ଯାଇନି।
ଦଶ ବର୍ଷ ହେଲାଣି ଯାଇନ।
ନାଁ
ଓ ହୋ ହୋଉ କେବେ ଗୋଟେ ଗୋଟେ ଯିବା ନହେଲେ ମିଶିକି ଯିବା ଗୋଟେ ପ୍ଲାନ୍ କରିକି ଆଉ।
ହଁ ରୂପା ଦିଦି ଆଉ ତମେ ମୁ
ହୁଁ
ଆଉ ଖୁସି ଆଉ ଶୁଭଲକ୍ଷ୍ମୀ ଦିଦି ବଗା ଦେଖିକି ଯିବା ଆଉ
ହଁ ମିଶିକି ସବୁ ଯାଓ ଗୋଟେ ଥର ପ୍ଲାନ୍ କଲେ ହବ ଆଉ ଏବେ ତ ଖରା ଦିନ ଶୀତ ଦିନ ଆସୁ ମାନେ ଶୀତ ଦିନେ ଯାହା କଲେ ମିଶିକି କଲେ ମଜା ଲାଗିବ।
ହଁ।
ଏ ଖରା ଦିନେ ତ ଯାହା ଗରମ ହଉଛି କଣ କହିବ ଆଉ ‌।
ହୁଁ ଗରମ ହେଲା ଭଳିଆ ହଉଛି ଏଇନ ଦେଖନ୍ତୁ ଖରା ବି ଏତେ ଜୋର ହେଲାଣି ମାନେ ଏଇ ନଅଟା ବେଳକୁ ଖରା ଶୀତ ଦିନ ତ ଏଇ ନଅଟା ବେଳକୁ ହଁ ହଁ।
କାଲି ଟିକେ କଣ ବର୍ଷା ହେଲା ଯେ ମାନେ ସେ ବି ଯେତିକି ବର୍ଷା ହେଲା ସେଟା କିଛି ଲାଭ ନାହିଁ ଖାଲି କଣ ଉଠେଇଲା ଟିକେ ଟିକେ ଝିପି ଝିପି ପକେଇଲା ଛାଡିଦେଲା। ହଁ ଆଜି ବି ପୁଣି ଏତେ ଖରା।
ହଁ ପାଗ ଯଦି ବଦଲ ତ ଭଲ କଥା ନହେଲେ
ହଁ।
ଅ ଆମ କଲୋନୀରେ ଆମ କଲୋନୀରେ ଜଣଙ୍କ ଗଛ ଲାଗିଛି। ତ ସିଏ ମାନେ ସେଟାକୁ ପୁରା ତାର ବାନ୍ଧିକି ରଖିଛନ୍ତି ମାନେ ଦେଖାଯାଉଛି ଯେମତି ଗ୍ରୀନ ହାଉସ ଭଳିଆ।
ଅହଁ ଅହଁ ଅହଁ ଭଲ ଆଉ। ଆଉ କଣ? ହଁ।
ହୁଁ।
ଆଉ କ କଲେଜ ଆପଣଙ୍କର କେବେ ଖୋଲିବ।
କଲେଜ ଆମର ଖୋଲିବ ତ ରଜପରେ ପରେ ଖୋଲିବ କିନ୍ତୁ କଲେଜ ଯିବୁ ଯିବୁନି ଯେକି ଜୁନ୍ ପ ଚିଶ୍ ରୁ କଲେଜ ଯିବୁ ଆଉ।
ଏକ୍ଜାମ୍ ନା?
ହଁ ହେଇଆଟେ ଏଜାମ ଏଜାମରେ ଦେଖା ହବ ତ ଆଉ।
ଏବେ ତ କେ ଜାଣି ଛୁଟି ବଢିବ କି କଣ ହବ ଡାଇରେକ୍ଟରେ ଏବେ ତ ଏଇ ବର୍ଷ ଏତେ ଖରା ହଉଛି କଣ କହିବ ଆଉ।
କିଛି ନାହିଁ ଫିର ଆଡମିଟ କାର୍ଡ ଦେବେ ନା ଯୋଉ ଏକ୍ଜ୍
ହଁ ହଁ। ଅ ତମ ଆମର ଆମର ତ ସରିଗଲା ନେକ୍ସଟ ଇୟର ମାନେ ଡାଇରେକ୍ଟ ପାଠ ପଢିବୁ ଆଡମିସନ କରିକି ଆଉ।
ତମ ତାହାହେଲେ କେବେ ଖୋଲିବ?
ଆମର ତ କହୁଛନ୍ତି ସତରରେ ଖୋଲିବ କେଜାଣି କଣ ହବ। ମାନେ ଖରା ଛୁଟି ମାନେ ସତରରେ ସରିଯିବ ବୋଲି କହୁଛନ୍ତି କେଜାଣି। ଦେଖିବା ନା ଲାଗୁଛି ନୂଆ ଆଡମିସନ ହବ ନା ତ ସେଥିପାଇଁ ଟିକେ ଟାଇମ ଲାଗିପାରେ। କାରଣ ସେ ଖୋଲିଦେଲେ ତାପରେ ଆଡମିସ୍ ସନ ହବ ତାପରେ ସେବୁ କେତେ ପ୍ରୋସେସ୍ ହେଇିକି କ୍ଲାସ ଷ୍ଟାର୍ଟ ହେଲା ବେଳକୁ ଲେଟ୍ ହବ। ତାପରେ ଫେର୍ ଜୁନିୟର ମାନେ ଆସିବେ ସବୁ ଅଛି ଆହୁରି କେତେ ପାଲା।
ତମର ଆଗ ଆଡମିସନ କରିଦେବେ ତାପରେ ଯାଇକି ଜୁନିୟର ମାନେ ଆସିବେ ‌।
ହଁ ଆଗ ଆମର ଆମର ସରିଲା ପରେ ସେମାନେ ଆସିଲା ବେଳକୁ ପାଖାପାଖି ଜୁଲାଇ ଅଗଷ୍ଟ।
ସେ ସେମାନେ ଆସିଲା ବଳେ ଥୋଡ଼ିନା ସାଙ୍ଗେ ସାଙ୍ଗେ ପାଠ ପଢା ଷ୍ଟାର୍ଟ ହବ ତାଙ୍କର ହେଲାବେଳକୁ ସେଇ ସେପ୍ଟେମ୍ବର ଅକ୍ଟୋବର ଆଡକୁ ହବ କି କିନ୍ତୁ ଦେଖିଲାବେଳକୁ ସାଙ୍ଗେ ସାଙ୍ଗେ କିନ୍ତୁ ଏକ୍ଜାମ୍।
ହଁ ମାନେ ଡିସେମ୍ବରରେ ତ ଫାଷ୍ଟ ସେମିଷ୍ଟାର କରିଦେବେ ପିଲାଙ୍କର ଆଉ।
ହଁ।
ସେଇଟା ହିଁ ହଁ ଆଉ କୋଣାର୍କ କ ଯାଇଛନ୍ତି କୋଣାର୍କ କେବେ?
ହଁ ସେଇ ସେଇ ଛୋଟବେଳେ ଯାଇଛି।
ହଁ କୋଣାର୍କ ମାନେ ମୁଁ ଯାଇଥିଲି ସ୍କୁଲ ପିକନିକରେ ଛୋଟବେଳେ।
ଆପଣ କଣ ଆପଣ କହିଲେ ବିସି କରିବେନି, ଏ ଯୋଉ ଆମେ ଯୋଉ ପଢିିନଥିଲେ ଛୋଟବେଳେ। ଧର୍ମପଦ ବିଷୟରେ, ସେ ଯୋଉ ଡେଇଁ ଥିଲେ କୋଣାର୍କ ମନ୍ଦିର ସାଇଡରେ ଆମର ଯୋଉ ଥିଲା
ହଁ ହଁ
ଆଉ ଯୋଉ ସମୁଦ୍ର ଟା ସେ ସମୁଦ୍ରକୁ ଯୋଉ ଡିଆ ମାରିଥିଲେ। ମୁଁ କୋଣାର୍କ ଯାଇକି ମୁଁ ଆଗ ସମୁଦ୍ର ଟା ଖୋଜଛି ସମୁଦ୍ର ଟା କୁଆଡେ ଗଲା?
ମୁଁ ସବୁବେଳେ ଭାବେ ମାନେ ପାଖରେ ତ ଥିଲା ଡାଇକ୍ଟ ଡେଇଁ ପଇଲା, ସମୁଦ୍ରକୁ ପଳେଇବ। ଧର୍ମପଦ କୋଉଠି ଦେଇଥିଲେ ସମୁଦ୍ରରେ ହିଁ ହା ହା।
ମୁଁ ଯାଇକି ପଚାରୁଛି ସମୁଦ୍ର ଟା ଥିଲେ ସମୁଦ୍ର ଟା କୁଆଡେ ଗଲା, ସମସ୍ତେ ମତେ ଅନେଇଛନ୍ତି ପୁରା। ମୁଁ ଛୋଟଟେ ଥିଲି ନା କହୁଛି ଗୁଡମା ମତେଆସେ ଗୁରୁମା ଗୁରୁମା ଆଉ ସମୁଦ୍ରଟା ଥିଲା ସମୁଦ୍ରଟା କୁଆଡେ ଗଲା? ଘ
ଆଉ ହଉଛି ନାଇଁ ମୋର ଗୋଟେ ଥର ମାନେ ସପ୍ତମ ଶ୍ରେଣୀ ପଢୁଥିଲି ନା କଣ ମୋର ଗୋଟେ ସାଙ୍ଗ। ମାନେ ସିଏ ଛୋଟ ବେଳେ ସିଏ ମୋର ଭାରି ବେଷ୍ଟ ଫ୍ରେଣ୍ଡ ଥିଲା ତା ସହିତ ଯାଇଥିଲି। ଆଉ ମାନେ ସେଇଠି ତୁ ସବୁ କ୍ୟାମେର ମ୍ୟାନ ଗୁଡା ଥାଆନ୍ତି ନା ଫଟୋ ଉଠେଇବାକୁ। ତ ମାନେ ମୁଁ ମୋ ସାଙ୍ଗକୁ ନେଇ ଗଲି ମୋର ମନ ଅଛି। କହିଲା ପଚାଶ ଟଙ୍କାରେ ଫଟୋ ଉଠେଇବ। ମୁଁ କହିଲି ହଉ ଆମେ ଫଟୋ ଉଠେଇବା କହିକି ମୋ ସାଙ୍ଗକୁ ନେଇକି ଗଲି ଫଟୋ ଉଠେଇବାକୁ। ତାକୁ ପଚାଶ ଟଙ୍କା ବି ଦେଇଦେଲି। ଆମର ଗୋଟେ ପୁରା ଗୁରୁମା ଗୋଟେ ରାଗି ବହୁତ। ସିଏ କଣ କହିଲ ମାନେ ସେ ଆମେ ସିଆଡେ ଅଲଗା ବୁଲୁଚୁ। ସମସ୍ତେ ଅଲଗା ଜାଗାରେ ଥିଲେ। ଆମେ ଅଲଗା ଜାଗାରେ ଥିଲୁ ବୋଲି ଆମକୁ ରାଗି କି ପୁରା ଜୋରେ ରାଗିକି ପୁରା ନେଇକି ପଳେଇ ଆସିଲେ। ତାପରେ ଘରକୁ ପଳେଇଲୁ। ସେ ଫଟୋ ସେ କ୍ୟାମେର ମ୍ୟାନ ପଇସା ବି ତା ପାଖରେ ଅଛି। ଫଟୋ ବି ତା ପାଖରେ ଅଛି। ଆଜି ପର୍ଯ୍ୟନ୍ତ ସେତେବେଳେ ଛୋଟ ଥିଲୁ। ମାନେ ଫୋନ ତ ନଥିଲା। ସେତେବେଳେ ଗୋଟେ ଫଟୋ ଉଠେଇବୁ ବୋଲି ମୁଁ ଏତେ ଖୁସି ଥିଲି। ଦେଖିଲା ବଳକୁ ସେ କ୍ୟାମେର ମ୍ୟାନ ବି ପଳେଇଲା। ଫଟୋ ନେଇକି, ପଇସା ନେଇକି ସବୁ ପଳେଇଲା। ମୁଁ ଇଆଡେ ଗାଏବ। ସେ ଗୁରୁମାଙ୍କ ଡରରେ।
ଏହେ ଲସ୍।
ତାପରେ ମାନେ ତାପରେ ଅବଶ୍ୟ ମୁଁ ଫଟୋ ମାନେ କେତେ ଉଠେଇଛି। କିନ୍ତୁ ସେଇଟା ଗୋଟେ ମାନେ ବହୁତ ଛୋଟ ଥିଲି। ତାପରେ ଦଶମ ଶ୍ରେଣୀରେ ବହୁତ ଫଟୋ ଉଠେଇଛି ତା ସହିତ। ସେତେବେଳକୁ ଫୋନ ହେଇଗଲାଣି। କିନ୍ତୁ ମାନେ କେତେ ଗୋଟେ ମନ ଦୁଃଖ ହେଇଗଲା। ସେବେ ଏତେ ଖୁସିରେ ପଇସା ପଇସା ଦେଇକି ପୁଣି ଫଟୋ ଉଠେଇଥିଲି। ପଳେଇଲା ଫଟୋ।
ହଁ
ଆଉ ରଜ ପାଇଁ ଡ୍ରେସ କରିସାରିଲଣି?
ହଁ ରଜ ପାଇଁ ଡ୍ରେସ୍ ଅନଲାଇନ୍ ତ ଆଉ। କିଏ ଯାଉଛି ମାର୍କେଟ। ଅନଲାଇନ୍ ତ ଆଜିକାଲି ସବୁ ହେଉଛି ଆଉ।
ହଁ ଆଜିକାଲି ତ ସବୁ ଅନଲାଇନ ଅର୍ଡର କରିଦିଅ। ଗଲା ଆଉ ଘରକୁ ପଳେଇ ଆସିବ ଆଉ।
ରାଇ
ଓ ହଉଛି ମୁଁ ବି ଭାବୁଛି ଦେଖିବା ଆଉ କଣ କରିବି। ଅନଲାଇନ ଆଣିବି ଆଉ ତ ଅଳ୍ପ ଦିନ ରହିଲା। ିବା ହୁଁ
ହଁ ଆଉ ଅଳ୍ପ ଦିନ ଅଛି।
ହଁ ଆଉ ଆପଣଙ୍କୁ କୋଉ ପିଠା ଭଲ ଖାଇବାକୁ?
ମତେ ବେଶୀ ମାମା ଯୋଉ ଛେନା ମଣ୍ଡା କରେ ସେଇଟା ଭଲ ଲାଗେ। ସେଇଟା ବେଶୀ ଆମର ମାର୍ଗ ସିର ମାସରେ ହୁଏ।
ହଁ
ହଁ।
ମାଣବସା ଟାଇମରେ ତ ମଣ୍ଡା ପିଠା ଟିକେ ଫେମସ ସେଇଟା ମାନେ ସେଇ ଟାଇମ ସେଇଟା ଟିକେ ହୁଏ।
ମତେ ମଣ୍ଡା ଆଉ କାକେରା ପିଠା ଭଲ ଲାଗେ।
ମତେ କାକେରା ପିଠା ଭଲ ଲାଗେ ଗୋଟେ ଇଟିଲି ପିଠାକୁ ତରକାରୀ ଯୋଉ ମତେ ଭାରି ବଢିଆ ଲାଗେ। ହ
ହଁ।
ହଁ ହଉ ଆମେ ପରେ କଥା ହବା ମୁଁ ରଖୁଛି ଘରେ ଡାକିଲେଣି ହଁ।
କାଟି ଦିଅନ୍ତୁ ଆପ